ହଁ ହାଲୋ।
କୁହ ହଁ ହଁ କୁହନ୍ତୁ?
କଣ ହଁ କଣ କରୁଚନ୍ତି?
ଖାଲିରେ ଅଛି
ଆଚ୍ଛା ହେଇଗଲା ଖାଇବା ପିଇବା ସବୁ ସରିଗଲା? ହୁଁ ଛା ହଁ କଣ ଆଜି କଣ ରନ୍ ଖାଇଲେ?
ଆଜି ମାଛ ତରକାରୀ ଖାଇଲି କଣି ମାଛ ତରକାରୀ। ହାଲୋ।
କଣି ମାଛ ମିଳୁଚି? ଆଚ୍ଛା କଣ କେମିତି? ହଁ ସମୁଦ୍ର ମାଛ ଥରେ କେମିତି ଆପଣ ରାନ୍ଧୁଚନ୍ତି କହିଲେ କଣି ମାଛ ତରକାରୀ?
ସେଇଟା ଆ ଆ କେମିତି ରନ୍ଧା ହବ କହିଲେ ଆଗେ କଣି ମାଛ ଅ ଅ ଅ ନେଇକି ଆସିଲେ ତାର ଉପରୁ ସବୁ ସଫାସୁତୁରା କରିଦବ ପିସ୍ ପିସ୍ କରିକିରି ତାକୁ ଖାଲି ଆଉ ଫ୍ରାଏ କରିବନି ଖାଲି କଞ୍ଚାଟା ରଖିବ। ଉପରେ ଜିରା, ସୋରିଷ ଆଉ ଉ ଉ ଉ ପିଆଜ ଟିକେ ନଡ଼ିଆ ଆଉ ମେଥି ଦାନା ତାକୁ ସବୁ ଯାକ ଭା ଭାଜିଦବ।
ହଁ।
ସୋରିଷ, ଜିରା, ମେଥି ଦାନାକୁ ଭାଜିକି ଟିକେ ନଡ଼ିଆ ଆଉ ଉ ଉ ପିଆଜ ପକେଇକି ବାଟିଦବ ପୁରା ଚିକଣ କରିକି ସରୁ କରିକି ବାଟିକିରି ତାଁ ରେ ମିଶ ସେଇବ ଆଉ ସବୁ ଜାଖ ହଦ ହଲଦୀ, ନୁଣ ଆଁ ମରିଚ ଗୁଣ୍ଡ ଏଭରେଷ୍ଟ ମରିଚ ଗୁଣ୍ଡ ସବୁ ଯାକ ପକେଇକି ତେଲ ପକେଇକି ତର ଚଢ଼େଇଦବ ଆଉ ତରକାରୀ ରନ୍ଧା ହବ ତାରେ ଆଳୁ ହେଲେ ପକେଇ ପାରିବ। ଭଲ ଥାଉଚି ସୁଆଦ ତାର ଟେଷ୍ଟ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ସେମିତି ମାନେ ସମୁଦ୍ର ମାଛ ଏମିତି ରନ୍ଧା ହୁଏ ନାଇଁକି? ହୁଁ ଆମର ହଁ ଆମର ମିଠା ପାଣି ଯୋଉ ଆସୁନି କି ଭାକୁର ରୋହି ମାଛ ତାର ଆମେ ତର ତରକାରୀ ରନ୍ଧା ହଉଛି, ତାର କରିଟା କେମିତି ହଉଛି ବୋଲେ -ମନେ କର ଗୋଟେ ଅଧ କେଜି ମାଛ ଆଣିଛ, ତାକୁ ସଫା କରିକି ତାର ଟିକେ ହ ଲୁଣ ଲଗେଇକି, ହଳଦୀ ଟିକେ ଲଗେଇକି ରଖିଦେଇଥିବ ହେଲା, ଏବେ କଣ? କରିବା ନା, ଗୋଟେ ଗୋଟେ ହାଣ୍ଡିରେ ତମ ଅଧ କେଜି ମା ମାଛ ପାଇଁ ଗୋଟେ ଦେଢଶହ ଦୁଇଶହ ଗ୍ରାମ ପାଖାପାଖି ପିଆଜ ନବ। ପିଆଜ କୁ ଯୋଉ, ଆମର ଯୋଉ ଅଣ୍ଡା ଆମଲେଟ ପାଇଁ ପିଆଜ ଯୋଉ କଟା ହୁଏନି କି? ସେମିତି ସରୁ ସରୁ କରିକି ପିଆଜ କାଟିକି ରଖିବ, ହାଁ, ପିଆଜ କାଟିବ ପିଆଜକୁ ତେଲରେ ଭାଜିବ, ତାରେ ଟିକେ ଲଙ୍କା ପକେଇ ଭାଜିବ କଞ୍ଚା ଲଙ୍କା, ସେଟା ଟିକେ ପିଙ୍କ କଲର ଯେମିତି ହେଇ ଆସିବ, ଗୋଲାପୀ ରଙ୍ଗ ଯେମିତି ହବ, ତାର ଟିକ ଅଦା ରସୁଣ ଦେଇଦବ ଅଦା ରସୁଣ ଦେଇକି ତାକୁ ଭାଜିବ, ତାପରେ ମରିଚ ଗୁଣ୍ଡ ଦବ, ଟିକେ ଧନିଆ ଗୁଣ୍ଡ ଦବ। ହଁ, ତାପରେ ଟିକେ ତମକୁ ଦରକାର ବଲେ ଟିକେ ଟମାଟୋକୁୁ ଟିକେ ତମର ଇଏ କରିକି, ପେଷ୍ଟ କରିକି, ହଁ ତାକୁ ସେଇଟା ଟି କେ ଦବ, ହଁ ଅଳ୍ପ ଟିକେ ଟମାଟ ଦବ, ବେଶୀ ଦବନି ବା ବେଶୀ ଦେଲେ ଟମାଟ ଖଟା ହେଇଯିବ, ସେଇଟା ଦେଇଦବ। ଦେଇଦେଲା ପରେ ତାକୁ ଟିକେ ନନୁଣ ଟିକେ ଦେଇଦବ। ଆଉ ଅଳ୍ପ ଟିିକେ ସୁଆଦ ଅନୁସାରେ ଟିିକେ ଜଷ୍ଟ ହେଲା ଇଏ ଦେଇଦବ କନଟେଷ୍ଟି ସଲ୍ଟ ଦେଇକି ତାକୁ ଅଳ୍ପ ଟିକେ ପାଣି ଦେଇକି ତାକୁ ଢାଙ୍କିଦବ। ଢାଙ୍କି ଦେଲେ ସେ ଗ୍ରେଭି ଟା ପୁରା ବହଳିଆ ହେଇକି ହେଇଯିବ, ତେଲ ଛାଣିଯିବ ଉପରକୁ, ତାପରେ ଇଏ ଯୋଉ ମାଛ ତମ ଯୋଉ ର ନଥିଲେ କି ଲୁଣ ହଉଛି ହଳଦୀ ଲଗେଇକି, ସେ ମାଛ ଯାକ ତାକୁ ବିଛେଇ ଦବ, ବିଛେଇ ଦେଇକି ତାକୁ ଧନିଆ ପତ୍ର ଦେଇକି, ତାକୁ ଧୀମ ସ୍ଲୋସ୍ଲିମରେ ଭୂମି ଆଞ୍ଚରେ ସବୁ ଛାଡିଦବ। ସେ ତାର ସିଏ ହେଇଯିବ, ରନ୍ଧା ହେଇଯିବ, ରନ୍ଧା ହେଲା ବେଳକୁ ଆସିଲା ବେଳକୁ କଣ କରିବ? ହଁ ତାର ଗ୍ରେଭି ଟା ତାର ଟିକେ ବହଳିଆ ହେଇଯିବ, ତାକୁ କଣ? କରିବା ନା, ଟିକେ ସୋରିଷ ଏ ସୋରିଷ ନାଇବା, ଜିରା ଆଉ ମେଥି ଟିକେ ଭାଜିକି ବେଶୀ ମେଥି ଦବନି, ଗୋଟେ ଟି ସ୍ପୁନ ଟି ଜିରା ନବ। ଗୋଟେ ପାଇଶ ଟି ସ୍ପୁନ କୁ ତ ମେଥି ଦାନା ନବ ଭାଜି ଦବିକେ କେ ବ୍ରାଉନ ହେଇକି ଆସିବ ତାକୁ ଗୁଣ୍ଡ କରିକି ସେ ଗୁଣ୍ଡ ଟା ପକେଇଦବ। ହଁ ଆଉ ଟିକେ ତାକୁ ରଖିବ, ଚୁଲି ଉପରେ ରଖିବ, ପୁରା ଫ୍ରେଶ ହେଇକି ସେ ମାଛ ତରକାରୀ ଟା ରନ୍ଧା ହେଇକି ବାହାରି ପଡିବ, ଭଲ ଲାଗେ ସେଇଟା।
ଏ ଏଇତ ଭାକୁରା ମାଛ।
ଏଇଟା ଭାକୁରରୋହି ମାଛ ମିଠା ପାଣି ମାଛ, ଆ ସମୁଦ୍ର ମାଛ। ମାଛ ତ ବେଶି ଆସେନି ନା ସମୁଦ୍ର ମାଛ ତ ଆମର ଡିସେମ୍ବର ବେଳକୁ ଭଲ ମିଳେ, ଏବେ ମିଳେ ମଧ୍ୟ ମହଙ୍ଗା ବି ରହିବ। ଆଉ ସେ ତୁ କେବେ କେବେ ଖରାପ ବି ବାହାରି ଅସି ଆଉ
ହଁଅଁ
ମାଛ ସେତେ ରହିବନି ନା, ବେଶୀ ଗରମ ହଉଛି ତ। ସେଇଥି ପାଇଁ ଆଉ କଙ୍କଡା କଙ୍କଡା ଜାଣିଛନ୍ତି କି?
ହଁ କଙ୍କଡା ହେଲେ ଏମିତି ଏକା ମିଠା ପାଣି ମାଛ ଯେମିତି କଲେ ଆ ତା ସେଇ ତିମିତିଆ କଙ୍କଡ଼ା ରହିଲେ ତିଆରି ହବ। ତାଇରେ ହେଲେ ଏଇଟା ପିଆଜ।
ହ ହଉଛି ସୀମା, ତାରେ ମୁଁ ଟିକେ ରସୁଣ ଆଉ ଜିରାକୁ ବାଟିକି ତାରେ ଦଉଛି। ରସୁଣ ଆଉ ଜିରା ଗୋଟା କଙ୍କଡା ରେ ଦବ। ତାପରେ ସେମ ପ୍ରସେସ ସେ ହିଁ ରନ୍ଧା ହବ ସେ ଚିଙ୍ଗୁଡି ବି ସେମିତି ରାନ୍ଧି ପାରିବ ବଡ ବଡ ଚିଙ୍ଗୁଡି ଟା ଚିଙ୍ଗୁଡି ନହିଁନି ସେ ଚିଙ୍ଗୁଡି କୁ ଏଇଟାକୁ ତମେ ସେମିତି ରାନ୍ଧି ପାରିବ ଭଲ ଲାଗିବ କଙ୍କଡା ମିଲ ତରକାରୀ ବହୁତ ଭଲ ଲାଗେ ଖାଇବା ପାଇଁ। ଆଉ କଣ ଆଉ କଣ ଅଛି ଆପଣଙ୍କ ଆଉ ଜୁସ୍ ଫୁସ୍ ରେ କିଛି ଆସେକି ଓ ଜୁସ୍
ହଁ ଜୁସରେ ଆସିଛି ଆଉ ଏଇଟା ଯୋ କୁକୁଡ଼ା ମାଂସର ଯୋ ସାନ ସାନ ପିସ ନେଇକରି ତାରେ କୁକୁଡ଼ା ମାଂସର ଯୋ ସାନ ସାନ ପିସ୍ କାଟିିକି ନେଇଯିବ। ନେଇକି ସୂପ ସୂପ୍ ଜୁସ୍ ତ ମ୍ୟାଙ୍ଗୋ ଜୁସ୍ ଲସି ସବୁ ଯାକ କରା ହଉଛି ଆଗା ସେଇଟା ହେଲେ ତ କ୍ଷୀରରେ ଆଗ ତିଆରି ହବ। କ୍ଷୀର ପାକେଟରୁ ଫ୍ରିଜରେ ରଖିକି ଟିକେ ବ ଯିବ କ୍ଷୀରଟା ବସିଲା ପରେ ଗ୍ରାଇଣ୍ଡେରେ ପକେଇକି ତାହେଲେ ତମେ ଆମ୍ବ ଦେଇପାରିବ। ଆଉ ନଥିଲେ ଆଉ କଣ ଆସିଛି ଫ୍ରୁଟ ଯାକ ସେଇଟା ହେଲେ ପକେଇକି ଜୁସ କରିପାରିବ।
ହୁଁ।
କଦଳୀ ହେଲେ ପକେଇକି ଜୁସ କରିପାରିବ। ସେଇଡ଼ା ହେଲା ଏଟା ସୂପକହିଲେ ହଁ ସୁପ ଏଇଟା ଯଉ କୁକୁଡ଼ା ମାଂସ ଆସିଛି ସାନ ସାନ କୁକୁଡ଼ା ମାଂସକୁ ଗୋଟେ କୁକରରେ ପକେଇଦବ। ପକାଇକି ତାରେ ଟିକେ ତେଲ ହଳଦୀ ଆଉ ଲୁଣ ତାରେ ଟିକେ ପାଣି। ଦି ଗିଲାସେ ତିନି ଗିଲାସେ ପାଣି ପକେଇ ଦବ ସେ ଭଲ ଭାବରେ ସିଝିବ ଯେମିତି। ତାରେ ଟିକେ ଏ ହାଫ ଟି ସ୍ପୁନ୍ ବା ତାରେ ଟିକେ ଏଇଟା କଣ କର୍ଣଫ୍ଲୋର ଟିକେ ଦବ। ଦେଇକି ଟିକେ ବଅଳିଆ ହବ ଟେଷ୍ଟିଂ ସଲଟି ଟିକେ ଦେଇଦେବ। ଆଉ କଣ ଉ ତାର ଟିକେ କଳା ମରଚ ବ୍ଲାକ୍ ପେପର ଟିକେ ଦେବ ସୁଆଦ ଅନୁସାରେ। ହଁ ଟେଷ୍ଟିଙ୍ଗ ସଲ୍ଟଟା ସ ତ ପଇଲା ମାନେ ତ ଟେଷ୍ଟ ପଳେଇ ଆସିଛି ଆଉ।
ହଁ ସେ ହେଲେ ପ
ହଁ ସିଏପି ହେଲେ ସେ ସେମିତି ତିଆରି କରୁଛି। କଙ୍କଡା ସୁପ୍ ହେଲେ ସେମିତି ତିଆରି କରିପାରିବ। ଆଉ କଣ ଆସିଛି? ହ୍ୟାଲୋ। ହ୍ୟାଲୋ।